ହ ହ୍ୟାଲୋ।
ହ୍ୟାଲୋ।
ହୁଁ କୁହ?
କଣ କରୁଛ?
ଏ ରୋଷେଇ ଆଉ।
ସରିନି ଏ ପର୍ଯ୍ୟନ୍ତ।
ସରିବା ହେଲାଣି ଏ ଖାଲି ତ ଡାଲି ଟା ବାଘାରିବି ଆଉ। ରୁଟି ହେଇସାରିଲାଣି ଭଜା ହେଇସାରିଲାଣି ଡାଲି
ହୁଁ ହୁଁ। ସାଢେ ନଅଟା ବାଜିଲାଣି ଆଉ।
ଖାଆନ୍ତି ଡେରିରେ ଖାଇ ପିଇବା ସରୁ ସରୁ ଦଶ ସାଢ଼େ ଦଶଟା ଏଗାରଟା ସାଢ଼େ ଦଶଟା ଦଶଟା ସାଢ଼େ ଦଶଟା ହୁଏ ଖାଇବା ପିଇବା।
ଅ ସେଥିରେ
ଶୀଘ୍ର କରିବା କଣ କି? ସେ ମୁଁ ଟିକେ କରିବାକୁ ଟା
ଛୋଟ ଛୋଟ ଛୁଆ ଦିଟା ଆମର ଗୋଟେ ଏ ଯୋଉ ସାତ ମାସର ପୁଅଟେ ଆଉ ଗୋଟେ ଛଅ ଏଇ ପାଞ୍ଚ ପୁରିକି ଛଅ ଚାଲିବ ଝିଅଟେ। ସେପ୍ଟେମ୍ବର ବାଇଶ ରେ ଉଁ ମୋର ଯୋଉ ଛୋଟ ଛୁଆ ମୁଁ ଟିକେ ଶୀଘ୍ର ରୋଷେଇ ଟା ସାରିଦିଏ। କେତେ ଜଣ ରାତିରେ ସେ ଛୋଟ ଛୁଆ ଏଡେ ହେଣ କୁଆଡେ ପଳେଇବ ଅ ବସିଲାଣି ଧୀରେ ଧୀରେ ବସିଲାଣି ହାବୁଡେଇଲାଣି କୁଆଡେ ପଳେଇବ ନା ମୁଁ ତ ରୋଷେଇ ଟା ଶୀଘ୍ର ସାରି ଦେଇକି ତାକୁ ଜଗେ।
କିଏ କିଏ ଅଛନ୍ତି ଫ୍ୟାମିଲିରେ ଫ୍ୟାମିଲି ଆଉ କିଏ କିଏ
ଅଛନ୍ତି ମୋର ହଜବାଣ୍ଡ ଅଛନ୍ତି ମୋ ଶାଶୁ ଅଛନ୍ତି ଶଶୁର ଅଛନ୍ତି
ଆଉ ପୁଅ ଝିଅ ମୁଁ ଆଉ।
ହଁ ହଁ।
ତମର?
ଆମର ହଜବାଣ୍ଡ ମା ପୁଅ ଝିଅ ଶାଶୁ ଶଶୁର ଯା ଦେଢଶୁର ଝିଆରୀ।
ହୁଁ ଜଏଣ୍ଟ ଫ୍ୟାମିଲି ଆଉ।
ହଁ।
ହୁଁ ସେଥିପାଇଁ ଲେଟ୍ ହେଉଥିବ ସେ ମିଶେଇ ମିଶାଇ ଦେଲେ ସେ ଶୀଘ୍ର ଟିକେ ହେଇଯାଆନ୍ତା। ଏକୁଟିଆ ଟା ପରିଶ୍ରମ
ଆମ ଘରେ ସେଇ ଜିନିଷ।
ହୁଁ।
କଣ କରିବା?
ହଁ।
ଛୁଆ ଛୋଟ ଛୁଆଙ୍କୁ ଖୁଆଇ ପିଆଇ ମୋ ଝିଅଟା ଟିଉସନ ଗଲା ତାକୁ ଟିଉସନ ପଠେଇଲି ଆଉ ଖୁଆଇ ପିଆଇ ଦେଇକି ସଂନ୍ଧ୍ୟା ଦେଲି ଘର ଦ୍ୱାର ଖରା ଖର ସନ୍ଧ୍ୟା ସନ୍ଧ୍ୟା ଦେଇକି ଝିଅଟାକୁ ଖୁଆ ଦେଇକି ଟିଉସନ ପଠେଇଥିଲି ମୁଁ ବା ଶାଶୁ ଟିକେ ବାପାଙ୍କୁ ଚାହା କରିଦେଇ ଦେଇଥିଲେ ଚା ବା ପିଇ ଦେଇକି ତାପରେ ମୋ ଝିଅ ଟାକୁୁ ଖୁଆଇ ଦେଇକି ସିଏ ଗଲା ଟିଉସନ ଟିଉସନ ଗଲାକୁ ଆସିକି ମୋର ଭଜା କାଟିକି ଭଜା ବସେଇକି ରୁଟି ଦଳିକି ଥୁଆ ହେଇଚି ଆ ରୁଟି ଦହି ଥୋଇ ଦେଇକି ଡାଲି ବସିକି ଡାଲି ବସେଇକି ରୁଟି ବେଲିଲି। ଛୋଟ ସାଇକେଲ ମଜା ଖାଇବା ଦେବି ଆଉ।
ହୁଁ ଛୋଟ ଛୁଆ ଗୁରା ଆଉ କଣ କରିବ?
ଉଆ ପାସ ଛୁଆ ତ ଛୁଆ ସେ ବହୁତ ଚଗଲ ହେଇଛୁଆ ଗୁରା
ହଁ ଛୋ ସବୁ ଛୋଟ ଛୁଆ ଗୁଡା ଚଗଲା ସେ ସେ ନୁହଁ ବୋଲି ତ ସବୁ ଛୁଆ ଗୁଡା ଚଗଲା ହଉଛନ୍ତି।
ତାପରେ ସେ ଟିକେ ପୁଅଟା ଟିକେ ପାଗ ନରମ ପଇଲା ବୋଲି ଶୋଇ ପଇଲା ସନ୍ଧ୍ୟାବେଳୁ। ଏଇ ଚାରିଟା ସାଢ଼େ ଛଅ ଟାରେ ଶୋଇଥିଲା ଏଇ ଏବେ ଉଠିଲା। ଆଡେ ବର୍ଷା ହେଇଥା ହଁ ଲଞ୍ଚ ପରେ ପରେ ବର୍ଷା ହେଇଥିଲା ପୁରା ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ। ହୋଉଥିଲା ବର୍ଷା। ବର୍ଷା ହୋଉଥିଲା ଆଉ ଏଇନା ଟିକେ ଭଲ ପାଗ ଅଛି। ନା ଯେ ଆଡେ ବହୁତ ବର୍ଷା ହେଇଛି।
ହୁ ହୁଁ ଆମର ଏବେ ଟିକେ ଟିକେ ଫିରି ଫିରି ବର୍ଷେ ବେଶୀ ବର୍ଷା ନାହିଁ।
ଆଡେ ବହୁତ ବର୍ଷା ହେଇଚ ପାଞ୍ଚଟା ପର୍ଯ୍ୟନ୍ତ ପୁରା ବର୍ଷା ହଡ଼ ବିନ୍ ଢାଳୁଥିଲା।
ଥଣ୍ଡା ଲାଗିଲା ସେଇଥିପଇଁ ସେ
ହୁଁ ହୁଁ ଷୋଇ ପିଇଲା ସେ ଖରାବେଳ ସାରା ଡେଉଁଥିଲା ଡେଉଁଥିଲା କେତେବେଳେ ଆସି ଚୁପ୍ କିନୀ ଶୋଇପଡୁଛି ମତେ ଟିକେ ନିଦ ହେଇଚି ମୁଁ ଶୋଇପଡିଛି ଖରାବେଳେ ଆସିକି
ଉ ହୁଁ ହୁଁ।
ଆଉ ତାପରେ ସେଠି ଖଟ ଉପରେ ଶୋଇପଇଲା ମୁଁ ଦେଖିକି ତାକୁ ଘରେ ନେଇକି ଶୋଇ ଦେଇକି ତାକୁ ତକିଆ ଫକିଇ ଏକଟରେ ଦେଇଦେଲି। ଶୋଇଥିଲା ଏବେ ତା ବାବା ଆସିଲେ ସେବା ଗଡିକି ସେ ଭାଇଭଉଣୀ ଦି ଜଣଜାଙ୍କ ଗଢିବେ ସେ ସେଇ ଗଡିକି ଆଡେ ପଳେଇ ତକିଆ ଦେଇଦେନି ବଡ଼ବାପା ଆଇଲେ ଠୁ ଏଇନା ସେ ସୋରୁମ ଯାଇଥିଲେ ଆସିଲେ ତ ସେ ଚକୋଲେଟ ଆଣିଥିଲେ ସେ ସେଇଆକୁ ଉଠିକି ଖାଇକି ଖାଇବା କଲି ବାବାଙ୍କୁ ଖାଇବାକୁ ଦେଇକି ପଳିଆ
ତମର ତ ଏନେ ରୋଷେଇ ଚାଲିଛି ଖାଉ ଖାଉ କା ଦଶଟା ସାଢେ ଦଶ
ଖାଉ ଖାଉ କଣ କି ସେ ତା ବାବା ଖାଇ ଦିଅନ୍ତି ଟିକେ ଶୀଘ୍ର ଆଉ ସମସ୍ତଙ୍କର ଡେରି ହୁଏ। ସେ ଆମ ଝିଅ ଟା ପାଠ ପଢିକି ସେ ଖାଇଲା ବେଳକୁ ତାର ଡେରି ହୁଏ। ଦଶଟା ସାଢେ ଦଶଟା ତାଙ୍କର ହେଇଯାଏ ବଡ଼ଝିଅ। ଆଉ ଆମର ହଁ ହୁଁ ତାର ହୁଁ ଯୋଉ କ୍ଲାସ ଫାଇଭରେ ପଢୁଚି ତ ଆଉ ଆଉ ନହେଲେ ସମସ୍ତେ ଶୀଘ୍ର ଖାଇଦିଅନ୍ତି। ଏମିତି ସେ ବାପା ଯଦି ଥିବେ ହେଲେ ଟିଭି ଫିଭି ଟିକେ ଦେଖ ଦେଖିବାକୁ ପଳାନ୍ତି ଯଦି ଶିଘ୍ର ଆସନ୍ତି ଆଉ ତା ବାବାଙ୍କୁ ଦେଇଦିଏ ଛୁଆଙ୍କୁ ଖୋଇଦିଏ। ମୁଁ ବାପାଙ୍କୁ ଖାଇବାକୁ ଦେଇଦିଏ ମା ତାଙ୍କର ଖାଇଦିଅନ୍ତି। ତାଙ୍କୁ ଯେତେବେଳେ ଭୋକ ଲାଗେ ସେ ତାଙ୍କର ନେଇକି ଖାଇଦିଅନ୍ତି। ଆଉ ଖାଇଦିଅନ୍ତି ସେ ତାଙ୍କର ବାପାଙ୍କୁ ଦେଇଦେଇକି ମୁଁ ମୋର ଖାଇଦିଏ।
ହୁଁ ହୁ ହୁ।
ବାପା ଯଦି ଶୀଘ୍ର ଖାଇଲେ ଶୀଘ୍ର କାମ ସରିଯିବ ବାବାଙ୍କୁ ଖାଇବାକୁ ଦେ ଦେଲେ ବାବାଙ୍କୁ ଦେଇଦେଲା ପରେ ମୋର ଶଇଲା ଖାଇବା। ମା ତାଙ୍କର ଖାଇଦେବେ ମୁଁ ମୋର ଖାଇଦେନି ଶଇଲା ଛୁଆ ତାଙ୍କର ଯା ଯାହାକୁ ନିଦ ମାଇଲେ ଶୋଇବେ। ନହଲେ ତାଙ୍କର ଖେଳିବେ ସେ ଘରେ ମୋର ଶଇଲା କାମ ଓ ତାଙ୍କର ଖାଇ ପିଇକି ଭା ପଖାଳ ପୁଖୁଳି କରିବେ ଆଉ। ଆଉ ନ ଖାଇବା ସିଏ ନ ଖାଇଲା ପର୍ଯ୍ୟନ୍ତ କାମ ସରିବନି। ଯେତେ ରୋଷେଇ ଶୀଘ୍ର ଶୋଇଲେ କଣ ହବ। ଏ ଦିନେ ଦିନେ କାଲି ସେମିତି ହେଇଚି କେନ ହେଇଥିଲା ଯେ ସେ ସରି ଥିଲା ଇଏ ତା ବାବାଙ୍କୁ ଖାଇବାକୁ ଦେନି ସେ ବାପା ଆସିନଥିଲେ ମୁଁ କହିଁଲି ଛୁଆରାଙ୍କୁ ଯଦି ଖୋଇ ବସିମି ଆଡେ ବାପା ଆସିଯିବେ ଡେରି ହବ। ହେଠୁ ବାପାଙ୍କର ବାଢ଼ିଦେଲି ବାଢିକି ଘୋଡ଼େଇ ଦେଇଥିଲି ମାଆଙ୍କୁ କହିଥିଲି ମୁଁ କହିଲି ବାଢି ଦେଇଛି ତାଙ୍କର ଯାଉଛି ଛିଆରାଙ୍କୁ ଖୋଇମି ସେ ଖାଇବା ସରିି ସରିକି ମୋର ସ ଖାଇବା ସରିଲା ବେଳକୁ ଦଶଟା ସାଢେ ଦଶଟା ହୋଉଛି। ଆ ସେ କହିଲ ହଁ ହଁ ତୁ ଯା ତାଙ୍କୁ ଖୋଇଦୋବୁ ଯା ଦେମି ହେଠୁ ବାପା ଆଇଲେ ସେ ତାଙ୍କର ଦେଲେ। ମୁ ଛୁଆଙ୍କୁ ଖୋଇଦେଇକି ମୁଁ ହେଠୁ ଖାଇଲି ଖାଇକି ତଥାପି ସରୁ ସରୁ କା ସେଇ ସାଢେ ଦଶଟା ପାରିହେଲା ମୁ ଶୋଇବାକୁ ଆଇଲାବେଳକୁ ଏଗାରଟା ବାଜିବାକୁ ଦଶ ମିନିଟ୍ ପନ୍ଦର ମିନିଟ।
ହୁଁ।
ପିଲା ଘର ଏଇ କାମ ସେଇଆ ଆଉ।
ଶୀଘ୍ର ସରିଜାଏ ତମର ଏଇନା ରୋଷେଇ ହୋଉଛି ଆମର ରଷେଇଟା ଶୀଘ୍ର ସରିଜ୍
ରୋଷେଇ ଟା କଣ କି ଶୀଘ୍ର ଆରମ୍ଭ କଲେ ମାନେ ଶୀଘ୍ର ସରିଯି ସେ ଆମ ଆମ ଘରକୁ ବି ଶୀଘ୍ର ଟା ଆରମ୍ଭ କଲେ ଯୋଉ ଜିନିଷଟା ଯଦି ଆଗୁ ଟିକେ ଆରମ୍ଭ କରିଦେଇଥିବୁ ଜିଇଏ ବି ହଉ ଆଗୁଆ ଟିକେ ଆରମ୍ଭ କରିଦେଲେ ମନେଙ୍କର ଡାଲିଟିଏ ହଉ ଭଜାଟିଏ ହଉ ବସେଇ ଦେଇଥିବା ଆଗୁଆ ତାପରେ ଆଉ ଯୋଉ ଜିନିଷଟା କରିବୁ ମନେକର ତୁ ଆଉ ଅଲଗା କାମ କରିବା ଭିତରେ ଡାଲିଟା ହେଇଯାଇଥିବ। ତୁ ଆସିଲୁ ଡ଼ାଲି ପଘାରିଲୁ ଭଜା ଟା କଲୁ ଶିଘ୍ର ଟିକେ ହେଲା। ଏକା କାମ ସବୁ କଲାବେଳେକୁ ଡେରି ଆଉ ଏଇଆ।
କୁଟିଆ ତମେ କରୁଚ ଲେଟ ହଉଛି ତମ ଯାହା ଟିକେ ମିଶେଇ ଦିଅନ୍ତା ଶୀଘ୍ର ସରିଜାନ୍ତା। ଓହୋ ଆଉ ଗୋଟ ଏଟା। କଲାବେଲୁ ଲେଟେ ତାପରେ ଛୁଆ ଧନ୍ଦା କହୁଛ ଦିଟା ଛୁଆ ଆଉ।
ଦିଟା ଛୁଆ ଏକା ଏକା ଛୁଆ ସବୁ ଦିଟା ଯଙ୍କ ସବୁବେଳେ ଚବିଶ ଘଣ୍ଟା ତାଙ୍କ ମାଡ଼ଗୋଳ। ଚବିସି ଘଣ୍ଟା ତାଙ୍କ ମାଡଗୋଳ ତାଙ୍କୁ ରାବର ଯବ। ଏଆଡେ ଏ ମା କେ ଙ୍କା ଏଇପା ଚକଲେଟେ ଏଇନା ଆଣିଥିଲି ତା ବାବା କଣ ଟିକେନାଗୁ ଖାଇଦେଲେ ବୋଲି କାନ୍ଦିକି ନାହାଲୁଛି ଜେ ଘର ଫଟେଇ ଦଉଛି। ମତେ ନୂଆ ଟେ ଦିଅ ଆଉ ଗୋଟେ ଆଣିଅ ଦିଅ ନୂଆ ଟେ ଦିଅ ନୂଆ ଟେ ଦିଅ ନାହାଳୁଛି।
ହୁଁ ସେ ଜାଣିଛନ୍ତି ସେ ତ କାନ୍ଦିବ କପାଇଁ ତା ଚକିଲେଟେ ଟିକେ ଖାଇଦଉଥିଲେ।
ସେ ସେମିତି ସେ ଖାଇଦେବେ ମୁଁ ସେ କଥା କହିଲିି ଛୋଟ ଛୁଆଟେ ସେ ସେମିତି ଖାଇଦେବେ ସେ ସବୁ ଦିନିଷ ସେମିତି ଟିକେ ଖାଇଦେବେ ସେ ନାହାଳିବ ଯେ ପୁଅ ଟା ହେଲେ ବୁଝଯିବ ଦବ ନେଇକି ତା ବାବା ଙ୍କୁ ଇଏ ଦବନି। ଚକଲେଟେ କୁରକରି ଫୁରୁକୁରି ସେ କିଛି ଦବନି କାହାକୁ।
ଉଁ ହୁଁ ହୁଁ।
ଜିନିଷ ସେଟା ସେ କାହାକୁ ଦବନି ଟିକେ ଖାଇଛନ୍ତି ବଡ ଏ ଯୋଉ ଗୋଲ ଚକିଲେଟେ। ଟିକେ ଜଷ୍ଟ ଖାଇଛନ୍ତି ସେଇଆକୁ ନାହାଳିଲା ପୁଣି ତା ବାବା ଧରିକି ବୁଝା ବୁଝି କଲାଠୁ ପୁଣି ଏଇନା ଟିକେ ଚୁପ ହେଲାଣି। ସେଇ ତା ଦିଦି ଘରେ ଅଛି ସେଇ ଘରେ ଛୁ ଛୁଆ ସମ୍ଭାଳିବା କେତେ କଷ୍ଟକର ବୁଝେଇବା
ଆଉ ଛୁଆଙ୍କୁ ସମ୍ଭାଳିବା ବଡ କଷ୍ଟ ଆମର ପା ଏ ମୋ ଝିଅ ତାର ଏଇନା ଖାଇକି ଶୋଇଲା ପୁଅ ତାକୁ ଶୋଇ ପକେଇନି। ଶୋଇ ପକେଇକିନା ବସିଛି ଖାଇନୁ ବି ଆମର କେଇ ଖାଇନାହାନ୍ତି। ଏଇନା ଖାଇ ମୁଁ ଆଉ ବାପା ଜଷ୍ଟ ଖାଉଛନ୍ତି। ଆଉ କେଇ ଖାଇନାହାନ୍ତି।
ଆଉ ରଜ କଣ ରଜ କେମିତି କଟିଲା?
ହଁ ଭଲ ଆମ ଗାଁରେ ତ ରଜ ହୁଏ।
ଗାଁ କୋଉଠି ତମର?
ଉଁ ହୁଁ ଏ ପାଖା ପାଖି ହୁଁ। ଆ ଗାଁ ରେ ରଜ ହୁଏ ମେଲୋଡି ଫେଲୋଡି ହୁଏ। ଫଙ୍କସନ ବି ହୁଏ ସେଠି ଭଲ କରନ୍ତି ଗାଁ ରେ ରଜ।
ହୁଁ ହୁଁ ଏବେ ସେ ଏବେ ସବୁଆଡେ କଲେଣି। ରଜ ଟା ଏବର୍ଷ ଏବେ ସବୁଆଡେ କଲେଣି ଏଇ ରଜ ମହୋତ୍ସବ ଆସ୍ତେ ଆସ୍ତେ କୁଆଡେ ବହୁତ ସାରା ମାନେ ବହୁତ କରୁଛନ୍ତି ମାନେ ଜଣେ ଜେ ଗୋଟେ ଗୋଟେ ଗୋଟେ ଗାଁ ରେ ବହୁତ ବଡ ଆକାରରେ କରୁଛନ୍ତି ଗୋଟେ ଗୋଟେ କମ ହେଲେ ବି କରୁଛନ୍ତି।
ହଁ। ଆଜିକାଲି ସେ ରଜ ମହୋତ୍ସବ ଆଗେ ଆଗେହେଲା ମେଲୋଡି ଆଉ ମାଇକି ହୁଁ।
ହୁଁ ହୁଁ ହୁଁ ହୁଁ।
ମେଲୋଡି ମାଇକି ଟା ଆଗେ ତାପରେ ଆଉ ତ ଯାହା କରୁଛନ୍ତି। ଭଲ ଲାଗୁଚି ଆଗ ଅପେକ୍ଷା ଏବେ ଭଲ ଲାଗୁଛି।
ରଥଯାତ୍ରା କୋ
ରଥଯାତ୍ରା ଆମ ଗାଁ ନା ଯାଉନା ଆମ ଗାଁ ପାଖରେ ହୁଏ ରଥଯାତ୍ରା କିନ୍ତୁ ମୁଁ ଯାଏନି। ଯାଇନି ତମ ଗାଁରେ ହୁଏ?
ଆମର ଗାଁ ରେ ଏଇଠି ହୁଏ ନା ସେ ପାଖରେ ହୁଏ ଛୋଟ ରଥ ଗାଁ ଗାଁ ପାଖରେ ହୁଏ ମୁଁ ତ ଗାଁ ବୋହୁ ଯାଉନୁ ଛୁଆ ବେଳେ ବେଳେ ଯାଇ ଟିକେ ଦେଖ ଖନ୍ତି ଆଉ ଏଇଥର ତ ସେ ମୋ ନଣନ୍ଦ ଘର ପାଖରେ ବଡ ଜଗନ୍ନାଥ ମନ୍ଦିର ଅଛି, ସେ ଏଁ ସେଇଠି ବଡ ଆକାରରେ ହବ ହବ ବୋଲି କହୁଛନ୍ତି। ଦେନ୍ ସେୟାକୁ ସେ ତା ପିଇସା ଫୋନ କରିଥିଲେ କହିଲେ ଆସିବ ଦେଖିବ ରଥ।
ହୁଁ ଯାଅ ତାକୁଯନ୍ତି ଯଦି ଛାଡିବା କଥା ନୁହେଁ ଯାଇକି ଟିକେ ବୁଲି ଆସ ଦେଖିଆସ ଠାକୁର।
ହଁ ହଁ, ସେଇ ରଥ ତାଙ୍କର ଏଇ ସେ ପାଖେରେ। ପୁରୀରେ ଆଇ ହେବା ସମ୍ଭବ ନୁହଁ। ପୁରୀରେ ଯୋଉ ରେଟରେ ଭିଡ। ପୁରୀ ଛୁଆ ନେଇକି ଯିବ ବା ନାହାଁ ପୁରୀ ଯିବା ପରା ଅସମ୍ଭବ।
ହୁଁ।
ଟିକେ ଦଳା ଚକଟା, ବଡ ଲୋକଙ୍କର ତ ଦଳା ଚକ
ହଁ, ଦଳା ଚକଟା କରିଦଉଛନ୍ତି, ଛୋଟଛୁଆ ତ ଏଇ ସହଜେ। ଆଉ ତମ ଆଡେ ଚାଷ ବାସ ସରିଲାଣି?
ହେଇନେଇ ଆରମ୍ଭ। ଆରମ୍ଭ ତ ହେଇନେଇ ବର୍ଷା ଠିକ ଠାକ ନାହିଁ ଆଉ ହଉଛି ହଉନେଇ ବର୍ଷା, ଏବେ ଟିକେ କାଦୁଅ
ହୁଁ ସବୁଆଡେ ତ ସେମିତି ହେଇନେଇ ଚାଷ ବାସ ବର୍ଷା ଅଭାବରୁ।
ହେଇନେଇଁ ବ ର୍ଷା, ବର୍ଷା ପାଗ ଠିକ ଠାକ ନହିଁ ନା। ଏଣେ ବର୍ଷା ହେଇଯାଉଛି, କେତେବେଳେ ଶୁଖିଲା ପାଗ ହେଇଯାଉଛି ଆଡେ ଶୁଖିଲାକୁ ହଉନେଇ। କି କାଦୁ
ହୁଁ ଆମର ବି ସେ ତଳି ସବୁ ପକେଇଛନ୍ତି କି ପାଣି ଲାଗିନି।
ହୁଁ ଆମର ଏପଟରେ ସବୁ ରୁଆ। ରୁଆ ସବୁ ଧାନ, ଏପଟେ କିନ୍ତୁ ଆମର ସବୁ ବଖରା ଦେଇ ଦେଇଚନ୍ତି ଏ ବର୍ଷ।
ହଁ ଆମର ବି ଏପଟେ ସବୁ ରୋଉଚନ୍ତି, କିନ୍ତୁ ଏ ଯୋଉ ପାଣି ହେଇନେଇ ତଳା ପଡିଛି ସବୁ।
ଆମର ଘରେ ଅଛି ଟ୍ରାକ୍ଟର, ଘରେ ଟ୍ରାକ୍ଟର ଅଛି। ଏଇଟା ଟ୍ରାକଟର ସେ ଚାଷ ବାସ ହୁଏ, ସେ ଏଇ ଟିକେ ବର୍ଷା ପାଇଁ ଏଇନା ଯାଉନେଇ ଗାଡି ଟିକେ ବନ୍ଦ।
ଆଉ ଉମ୍ ଚାଷ ଆରମ୍ଭ ହେଇନେଇ।
ହୁଁ, ଖାଲି ଧାନ ତମ ଆଡେ ଧାନ ଚାଷ ନା ଆଉ କଣ ଚାଷ କରାଯାଏ?
ସବୁ କରନ୍ତି। ଧାନ ବି ହୁଏ, ଫସଲ ଫସଲ ଯିଏ ବି କରନ୍ତି କରୁଚନ୍ତି ଫସଲ ଆଉ ନହେଲେ ବିରି ଫିରି ବି। କରନ୍ତି ହୁଏ, ଏଇପଟ। ଆଉ ଆମ ପଟ ହଉଛି ନା ନା, ନଈକୂଳିଆ ନୁହଁ କିନ୍ତୁ ବିରି ବୁଣନ୍ତି। ଆଉ ଆମ ମାମୁଁଘର ସାଡେ ଆମ ପଟ ହଉଛି ଜାରକା।
ହୁଁ ହୁଁ।
ସେପଟରେ ଜାଣନ୍ତି ନାଇଁ, ସେ ଜାରକା ପଟେ ସେପଟରେ ଚାଷ ବାସ ଏଇ ସବୁ ବିରି, କୋଳଥ ପୋଳଥ ଏଇରା ସବୁ ହୁଏ।
ଆଉ କଣ?
ଆମ ଆଡେ, ଏପଟରେ ଆମର ନଈକୂଳିଆ ଜାଗା ଯେ ସବୁ ଫସଲ କରାଯାଏ।
ନଈକୂଳିଆଟା ହୁଏ, ହଁ ହଁ। ଆମ ସେପଟେ ସବୁ କୁଆଖିଆ ପୁଆଖିଆ ଆମର ସେପଟେ ଟେ ବାଦାମ ହୁଁ।
ହଁ ସବୁ ଚାଷ କରନ୍ତି ଏପଟରେ। ହୁଁ, ଆଉ ଆଉ କଣ କହୁଛୁ? ନା ଆମର ଖାଇନାହାଁନ୍ତି ଆସିନାହାଁନ୍ତି ଆମର ଆହୁରି। ଆସିଲେ ଖାଇବେ, ବାପା ଖାଉଛନ୍ତି। ରୋଷେଇ ନା ହେଇଛି, ଭାତ ହେଇଛି, ଡାଲି, ଆଳୁ ଭର୍ତା। ଆଉ ପରଟା ହେଇଛି, ଆଜି ଗୁରୁବାର ବୋଲି। ପରଟା ହେଇଛି, ଆମେ ଆମର ପରଟା ଖାଇମୁ, ଯିଏ ଭାତ ଖାଇବା କଥା ଖାଇବେ। ଆଉ ଗୁରୁବାର ତ ଆଇଁଷ ମାଇଁଷ ହବନି, କଣ କରିବୁ?
ହୁଁ ହୁଁ।
ହୁଁ।
ତମର ଭାତ ବସେଇଛ ଏବେ।
ନାଁ ନାଁ ଭାତ ହେଇଗଲାଣି ଆମର। ହେଇସାରିଲାଣି ସବୁ ହେଇସାରିଲାଣି ଯାଉଚି ଏବେ ଖାଇବାକୁ ତା ବାବାଙ୍କୁ ଦେଇଦେମି ରୁଟି, ଭଜା, ଡାଲି। ହେଇସାଇଲାଣି ଭାତ ବି ହେଇ ସାଇଲଣି ସବୁ ହେଇସାଇଲାଣି ତା ବାବା ଖାଇଦେଲେ ଛୁଆଙ୍କୁ ଖୋଇମି ବାପା ଆସିଲେ ଖାଇବେ ଆଉ।
ହୁଁ ପୁଅ ତ ଶୋଇପଇଲାଣି ଏକୁଟିଆ ଝିଅ ଖାଇବ।
ନା ପୁଅ ଶୋଇନେଇ ପୁଅ ଶୋଇଥିଲା ସନ୍ଧ୍ୟାରେ।